ହୁଁ।
ଶୁଣା ଯାଉଛି, ଶୁଣା ଯାଉଛି?
ଣାଉ ହଁ ଶୁଣା ଯାଉଛି।
ଏଇ ତ ମୋର ମନେ ଅଛି ଆଶିଷ ଭାଇ କତୁର ଆଉ କାଲିସା ମୁଁ କହିଲି ଆମ ଏ ଆମ ମହାବିଦ୍ୟାଳୟରେ
ହଁ ଆଶିଷ ଭାଇ ଆଲିସା ହଁ ।
କମିଟ ମାନେ ଫେଲ ଇଏରେ ଥିଲେ।
ହଁ ସେ ପ୍ରେମ ସମ୍ପର୍କରେ ଥିଲେ ବର୍ତ୍ତମାନ କଣ ହେଲା?
ଅଲଗା ହେଇଲା ମାନେ ଆସି ସେଇ ତା ପାଇଁ ଚାକିରି ଖୋଜିଲେ ତାକୁ ପଢେଇଲେ ପଇସା ଦେଇକି ଯେ। ରେଲୁୱେ ରେ ଜବ କରେ ଯ ବିଭାଗ ରେ ଯବ ପାଇଲା ପରେ ଛାଡି ଦେଲା।
ମତେ ନିତୁ କହୁଥିଲା ଯେ କାଇଁ ସେ ଆଲିସାକୁ ତ ଆଉ ମୁ କେବେ କୋର୍ଟ ରେ ଦେଖିନି।
ସିଏ ତ ରେଳ ବିଭାଗରେ ଚାକିରି କରୁଛି।
ହଁ ଯିଏ ଦେଖେ ମୁଁ ତ କେବେ ଅଦାଲତ ର ମାଟି ମାଡିନି। ମୁଁ କେମିତି ଜାଣିବି? ସେ କି କିଏ କୋଉଠି କାମ କରିବାକୁ ଆସୁଛନ୍ତି ନ ଆସୁଛନ୍ତି ମୁଁ ଜାଣିଛି କହ। କେଉ ପିଲାତି କରୁଛନ୍ତି ନ କରୁଛନ୍ତି? ସେଟା ବି ତ ମତେ ଜଣାନି। ଯିଏ ଯାହା ପାଇଁ ଗଢା ଅଛନ୍ତି ସମସ୍ତେ ଯଦି ମାନେ ଭଲ ପାଉଥିବା ମଣିଷକୁ ବାହା ହେଇ ଯିବେ ଆଉ ବାକି ମାନେ ଯିବେ କୁଆଡେ
ନାଇଁ ବ ସମସ୍ତେ ଏଠି ସ୍ଵର୍ଗକୁ ଯିବେ ଖାଲି ଚାଟିବ କିଏ?
ସବୁ କୁକୁର ଯଦି ସ୍ଵର୍ଗକୁ ଯିବେ ଖଲି ଚାଟିବ କିଏ?
ଏକ୍ଜାଟଲି ମାନେ ସେଇ କଥା।
କ ଯ ଯ ଦହିବରା ତିରିଶ ଟଙ୍କା ପାଇଁ ତ ଯୋଉ କଞ୍ଜୁ ମାନେ କରୁଥିଲୁ।
ଦଶଟା ବାଜ ମୁଁ ଘୁକୁ ଯବି।
ଅନ୍ୟ ଅଛି ଆଉ କେତେ ବଢିଆ ଲାଗୁ? ଥିଲା ସେ ଦହବାର ନା
ହୁଁ ହୁଁ।
ଏବେ ହେଇଗଲାଣି ସତ କଥା ହେ। ବଢିଲାନି ଶଇଁତିରିଶ ଟଙ୍କା। ବଢିଗଲା ମାନେ ସବୁଠୁ ମାନେ ଅଧିକା ରେଟ୍ ସିଏ ହିଁ ଦଉଛି କଟକ କଟକ ରହିବାଠୁ ବି ଆଉ ଏତେ ଟେଷ୍ଟ ବି ନାଇ।
ଆଉ ଆମକୁ ଯ ପ୍ରସ୍ତାଦ ଦଉଥିଲେ। କଲେଜରେ
ଆରେ ବାବା ଏବେ ଆଉ ଦଉନାହାନ୍ତି ଏବେ ଦଉନାହାନ୍ତି।
ଭାଇ ଙ୍କୁ ଦିନେ କହୁଥିଲି ଏମିତି । ମିତି ଗୋଟେ ମହା ବିଦ ଦ୍ୟାଳୟରେ ପାଠ ପଢିଲେ ଯାଏ ବାଟରେ ଯାଉ ଯାଉ ଏକା ମାନେ ସବୁ ଇଏ ର ମାନେ ଯୋଉ ଆମର ପିଲା ଅ
କିନ୍ତୁ କିନ୍ତୁ । ସେଇଥିରୁ ଅଧା କୋଶଚୀନ୍ ଆସେନି ନିବି ଆସେ କିି ପ୍ରଶ୍ନ?
ନାହିଁ ଆସେନି ହେଲେ ବି । ଇଏ ଯୋଉଁ ପ୍ରସାଦ ଟା ମିଳେ । ତା ବାଦ ବି ଆମକୁ ଯୋଉ ଦିଆ ହୁଏ ଭାବରେ ଆଦାନ ପ୍ରଦାନ ଯୋଉ ଯନ୍ତ୍ର ।
ହଁ ।
ତାଙ୍କୁ ପାସ୍ କରିବାକୁ ଦେଲା ନା ।
ସେ ଯାହା ବି ହଉ କିନ୍ତୁ । ଗୋଟେ ମନେ ରହିଲା । ଅଷ୍ଟ ହଁ
ଜାଣିଛୁ। ମୁଁ । ସୁଦୀପ୍ତା ଶ୍ଵେତା । ତୁ ସେତେବେଳକୁ କୋଉ କୋଉ ମାନଙ୍କ ପାଖରେ ଗୋଟେ ଥିଲୁ ସେଇ ଆମର ଯୋଉଟେ ସୁକୁମାର ଭାଇ ଥିଲେ ସେମାନଙ୍କ ପାଖରେ ତୁ ଥିଲୁ ହେଲା ।
ସୁଦୀପ୍ତା କିିଏ ବେ?
ସୁକୁମାର ଭାଇ ନୁହଁ ସେ ଯୋଉଟେ ଗୋଟେ ଲାଳୁଆ ଟାଇପ ର ହୁଅନ୍ତି ଯେ।
ନାଇଁ ନାଇଁ ସୁଦୀପ୍ତା କିଏ?
ସୁଦୀପ୍ତା ସିଂହ ବୋଲିୁ ଗୋଟେ ଝିଅ ଟା ନଥିଲା ।
ମୁଁ ତୋର ଭୁଲି ଯାଇଥିବୁ । ଶ୍ଵେତା ମୁଁ ସୁଦୀପ୍ତା ବାହାରେ ଛି ଛିଡା ହେଇଛୁ ହେଲା । ଯୋଉ ଆମ ନନ୍ଦିନୀ ମ୍ୟାଡାମକୁ ଦେଖ ଖିକି ଆମେ କଣ କଲ ତାଙ୍କୁ ଆଉ ନମସ୍କାର କରିବୁ ସାଇଟ ମାରିଦେଲୁ ।
ହଁ ହଁ ।
ସିଏ ଆମକୁ କହୁଛନ୍ତି ମ୍ୟାଡାମ ମାନେ ନମସ୍କାର ।
ହେ ଭାଇ ।
ଭଦ୍ର ଅପମାନ ପାଇଥିଲୁ ଲୋ ।
ଆଉ ତାଙ୍କୁ ସେଇଟା ମାନେ କଣ କହିଲୁ ଅପମାନ ତାଙ୍କୁ ଯେ ନମସ୍କାର ନକଲା ସେ ମଲା ।
ତା ଆ କ ସବୁବେଳେ ଯୋଉ । ତୋ କର୍ମ ଗୁଡାକ ଗୋଟେ କଲେଜ ର । ଉଁ କଣ । ପ୍ରିନ୍ସିପାଲ ହେଇକି ତମେ ତ ପିଲାଙ୍କ ସହିତ ପାତର ଅନ୍ତର କରୁଥିଲ ତମର ଯେ ଚାମ ଚାଗିରି କରିବ ତମେ ସେମାନଙ୍କୁ ଭଲ । ଦେଖୁଥିଲ କଣ କହିଲୁ?
କିନ୍ତୁ ସେ ଏବେ ଅଛନ୍ତି। ଏବେ ବି ଅଛନ୍ତି।
ରିଟାୟାର୍ଡ ହେଇନାହାନ୍ତି?
ନା। ଏବେ ବି ଅଛନ୍ତି ତାଙ୍କ ପଛରେ ଶୋଭ ମ୍ୟାମ୍ ସେତେ ଏବେ ଅଛନ୍ତି ଆଉ କ କରିନାହାନ୍ତି ଦେଖାଯାଉ।
ଯେ ଆମର ସରିଲା କେବେ ଦୁଇ ହଜାର ବାଇଶ ରେ
ମୁଁ ଅଠର ରୁ ଶୁଣୁଚ କି ଯେ ସେ ଯିବେ ବୋଲି। ହଁ। ଆମର ଏକୋଇଶି ରେ ସରିଲା
କଣ କଣ ଏଇ ତ ତାଙ୍କ କଥା ସେ ଜାଣିଥେ କିନ୍ତୁ ମତେ ନନ୍ଦିନ ମେଡାମଙ୍କର ତାଙ୍କର ଯୋଉ ବିଚାରଧାରା ଯାହାବି ଅଛି କଲେଜ ପ୍ରତି ମତେ କାହିଁ ଠିକ ଲାଗେନି।
ଦାଣ୍ଡୁଡା
ମୁଁ ଦିନ ନା ମୁଁ ବି ଦିନେ ଶୋଭା ମ୍ୟାଡାମକୁ ଦେଖିଥିଲି। ଆମ ଘର ପାଖ ପାଖାପାଖି।
ଏ ସିଏ ବି ଆଉ ଡାମ ମାନେ ପଢଉନାହାନ୍ତି ମାନେ ହଁ।
ମୋର ମୁଁ ଯାହାବି ପାଠ ପଢିଥିଲି କଣ ପାଠ ପଢିଥିଲି ମୁଁ ସବୁ ଭୁଲିଗଲି କି ମାନେ ଧନ୍ଦା ଭିତରେ ପସେଇ ଦେଲେ ବା
ସେମ ସେମ ସେମ ସେମ ମୁଁ ବି ନୁହଁ।
ମାନେ ମୁଁ ଗୋଟେ ଛୁଆ ଆଶାରେ ପଡିକି ଅଛି ନା ଛୁଆ ହଉଛି ନା ଭବିଷ୍ୟତ ଦେଖାଯାଉଛି ସବୁ କିଛି ବର୍ବାଦ ମତେ ଖାଲି କଣ କହିଲୁ ଅନ୍ଧକାର ଦେଖା ଯାଉଛି ସବୁ କିଛି।
ମୁଁ ଆଉ କୌଣସି ଜିନିଷର ଆଶା କରିକି ବସୁନି କାହିଁକିନା ମୁଁ ଜାଣିଛି ଆଶା କରିବି ମାନେ ମୁଁ କଷ୍ଟ ପାଇବି ସେଥିପାଇଁ ସିଏ ଯେବେ ଭଗବାନଙ୍କ ଯେବେ ଇଚ୍ଛା ଥିବ ସେ ଯଦି ଚାହିଁବେ ହଁ ଇଏ ଏବେ ଗୋଟେ ଛୁଆ ସମ୍ଭାଳି ପାରିବ ସେତେବେଳେ ସିଏ ଦେବା କଥା। ଦେବେ ମୁଁ ଏବେ ଆଉ ମନ ଦୁଃଖ କରିକି ବସିପାରିବିନି।
ଏ ଛୁଆ କଥା ଏ ଯଉ ନାଇ ଛୁଆ କଥା ନୁହଁ ଲୋ ମାନେ ଭବିଷ୍ୟତଟେ ବି ଅନ୍ଧାର ହେଇଗଲା ଏତେ ପଢିକି ଗୋଟେ ଆମ ଭିତରେ କେମିତି ଲାଗିଥିଲା ଜୋରସୋରରେ ଏଇଟା ତୁ ଲେଖିଦଲୁ ମୁଁ ଲେଖିବି ତୁ ମୋ ପାଇଁ ଲେଖିଦଉ ମୋ ହାତ ଫୁଟ କେ ହେଇଯାଏ। ମନେ ପଡୁଛି ୟାର ମାନେ ସେ ଦିନ ଆଉ ଆସିବନି।
ସେଇଟା ଯଦି ରିଟର୍ନ ହେଇକି ଆସନ୍ତା ସ ସମୟ ଯଦି ରିଟର୍ନ ମାନେ ଫେରିକିନା ଆସନ୍ତା ନା ବହୁତ ଲୋକ ବହୁତ କିଛି କରିସାରନ୍ତେଣି ଆମ ମାନଙ୍କ ପାଖରେ
ମତେ ଯଦି ମତେ ଯଦି ସେ ପୁରୁଣା ସମୟ ମିଳ ନ୍ତା ନା। ମୁଁ ଆଉ ବାହା ହୁଅନ୍ତିନି।
ସେଇଟା ବା ଆଉ ଆସିବନି ଆଉ ଫେରିକି ଯୋଉ ସମୟଟା ଯାଇଛି ସେଇଟା ଆଉ ଆସିବନି କାହିଁକିନା ଆମେ ସେଇ ସମୟରେ ହିଁ ତ ସେଟାର ସୁଦୁପଯୋଗ କରିଲେନି।
କରିପାରିଲୁନ ଯଉଥିପାଇଁ ଆଜି ମନେ ପଡୁଛି ସେ ସବୁ ଜିନିଷ।
ମୁଁ ତ ମୁଁ ତ ନିଜେ ଅନୁତାପ କରୁଛି ଯେ ମୁଁ କାହିଁକି ନନା ବୋଉଙ୍କ କଥା ଟା ଶୁଣିକିନା ମୁଁ ବାହା ହେଲି। ହେଇଥାନ୍ତା ଲେଟ ରେ ବାହା ହେଇଥାନ୍ତି କି ଯଦି କିଛି ବି ମୋର ମାନେ ସ୍ୱାସ୍ଥ୍ୟରେ ଯଦି ଯାହାବି କିଛି ଅଛି ଘରେ ରହିଥାନ୍ତି ବାହା ହେଇନଥାନ୍ତି ଏମାନେ ବାହା କରେଇ ଦେଲେ ମୁଁ ହଇରାଣ ହେଲି।
ବାହା ନ ହବା ଟା ଆଜିକା ଟାଇମ ରେ ଠିକ।
କହୁଛି କଣ କହିଲୁ ଦୀପା ଆରିକାର ଯେମିତି ଚିନ୍ତାଧାରା ଅଛି।
ହଁ ଦୀପା ଦୀପା ମତେ କଣ କହିଲା ଶୁଣୁ। ମୁଁ ତ ସେ ପଚାରିଲା ମୁଁ ତାକୁ ସବୁ ଜିନିଷ କହିଲି। ଲା ନାନି ତୁମେ ଏତେ କଷ୍ ସ୍ଟ ରେ ସହିକି ଅଛ ପଡିକି ମୁଁ ଏଇଥିଲେ ଛାଡିକି ପଳେଇ ଆସିଥାନ୍ତି। ମୁଁ କହିଲି ଛାଡିକି। ହାଲୋ।
ହୁଁ କହ।
ହଁ ମୁଁ ବା ମ ମତେ କହିଲା ମୁଁ ହେଇଥିଲେ ଛାଡିକି ପଳେଇଆସିଥାନ୍ତ ଏ।
ହୁଁ।
ତ ମୁଁ କହିଲି ଛାଡିକି କେମିତି ଆସିବି ସମ୍ଭବ। ଠ ସାଠ ପଡିଯ ମୁଁ ନାନୀ କେ ବି ସେ ଜିନିଷ ବସଉଛି ନିଜ ସ୍ଵାଧୀନତା ନି
ନିଜ ହାତରେ ଅଛି ସେଟା ଜଣା ଅଛି। ତୁ ତୋ ବାପ ମାଙ୍କର ଗୋଟିଏ ଝିଅ ଥିଲୁ ବୁଝିଲୁ। କାହିଁକିନା ଇନକେଶ ମୁଁ ଯଦି ବି ଆମ ଘରକୁ ଗଲି ଘରେ ସମସ୍ତେ କଣ କହିବେ ନାନୀ କୋଉ କାରଣ ପାଇଁ ଘରେ ରହୁଛି ସେଇଟା କେହି କେ ଜାଣିବେନି କହିବେ ହଁ ତା ବଡ ଭଉଣୀ ବି ରହିଲା ଆଉ ଲାଷ୍ଟକୁ ମଝିଆ ଆଣ ବି ଆସିକି ରହିଲା।
କହିଲା ହଁ,
ଆଉ ମୁଁ ମୋ ବାପାଙ୍କର ସକ୍ଷମ ନାହିଁ ଯେ ସେ ସମସ୍ତଙ୍କଠୁ ଶୁଣିସାଣିକିନା ରହିପାରିବଛି ଆଉ ଯଦି ମୋ ଭଲ ଭାଇ ଗୋଟେ ବି ହେଇଥାନ୍ତା କହିଁ ମୋ ଭାଇ ବି ଗୋଟେ ଭଲ ମଣିଷ ପାଇଁ ନୁହଁ ନା। ସେ ନିଜର ସ୍ୱାର୍ଥ ଛଡା ସେ କିଛି ଦେଖ ଦେଖୁନି, ସେ ଯିଏ ଏବେ ପଚାରୁନି ଯଦି କିଛି ଅସୁବିଧା ହେଲା ମୁଁ ବାପା
ବିଲକୁଲ ନୁହଁ,
ସେଥିପାଇଁ ମୁୋ ମୁଣ୍ଡ ପୋତିକିନା ରହିଯାଇଛି ଯୋଉଟା କି ଦୀପାହାରିକା ଜାଣୁଛନ୍ତି ହେଲେ ସେ କହି, ବାକି, ପରିସ୍ଥିତି ବାଧ୍ୟ କରୁଚି ତା ଚାଲ
ଏଇ ଦୀପା ବଡ ନା ଭାଇ ବଡ
ଭାଇ ମୋଠୁ ବଡ,
ହଁ ହଁ ହଁ,
ହଁ, ନାନୀ ତାପରେ ଭାଇ ତାପରେ, ଅ ଗୋଟେ ଝିଅ ଟା ଦେଖା ହେଇଥିଲା କୋଦଳାରେ, ବୁଝିଲ। ଘରେ ମନା କରିଦେଇଥିଲେ ସେ ଝିଅ ଟାକୁ କରିବେନି ବୋଲି
ହୁଁ ହୁଁ।
ମୋତେ ଝିଅ ପସନ୍ଦ ଥିଲା ସିଏ ମୋ ମାମୁଁ ର ଝିଅ କଣ କରୁଛି ନା ତାଠୁ ନମ୍ବର ହେ ଜାଣିକି ଭାଇ କୁ ଦେଇଛି। ଇଷ୍ଟାଗ୍ରାମ ଆଇ । ନମ୍ୱର ଦେଇଛି। ଭାଇ ସେ ଝିଅଙ୍କ ସହିତ ଫୋନରେ କ ଯାଇକି ତାକୁ ପସନ୍ଦ କରୁଛି ଆଉ ମାନେ କଥାବାର୍ତ୍ତା ହଉଛି ଅଜା ଭାଇ ନିଜେ ଯାଇଥିଲା ତାଙ୍କ ଘରକୁ ଯେ ଆଉ ମୁଁ ସେ ଝିଅକୁ ପସନ୍ଦ କରୁଛି ଆମ ଘରେ ମାନେ ଏଇ କାରଣ ପାଇଁ ମନା କରିଦେଇଥିଲେ ଆଉ ଉଁ ସେଥିପାଇଁ ଆମର ଗୋଟେ କାରଣ ମାନେ ବଡ଼ବାପାଙ୍କର ଯୋଉ ବର୍ଷିକା ଯାଇନଥିଲା ସେଥିପାଇଁ ଆମେ କଲ ଫଲ୍ କରିପାରୁନଥିଲୁ ଆଉ । ଝିଅ କୁ ବାହା ହେବା ପାଇଁ। ମାନେ ଘରେ ମନା କରିବା ପରେ ଭାଇ ସେଦିନ ନିଜ ଆଡୁ ଯାଇଛି। ବୁଝିଲୁ ହ୍ୟାଲୋ।